କଥା ଆପଣଙ୍କୁ ଭଲ ଭାବରେ ଶୁବୁଚି ଆଉ ଆଜି ସକାଳେ କଣ ଜଳଖିଆ ହେଇଥିଲା
ଆଜି ସଖାଳେ ଟିକେ ସ୍କୁଲ କାମ ଥିଲା ଯାଇଥିଲି ସାଢ଼େ ଛଅଟାରୁ।
ହଁ ହଁ ହଁ।
ଏମିତି ଖାଇ ଦେଇକି ଯାଇଥିଲି ଛତୁଆ ତାପରେ ଏବେ ଆସିକି ପହଁଞ୍ଚିଲି।
ଓ ଏବେ ଆସିକି ପହଞ୍ଚିଲ? ସ୍କୁଲରେ କଣ କାମ ଥିଲା ଏବେ ଏଇ ଯୋଉ ଏ ଟା ଟା ଆଉ କିଛି ନାହିଁ?
ନା ନା ଏବେ ଚାଲିଚି ତ ଟି ଚର୍ ଆଇଡ଼ି ଓପନ୍ କରିବା ପାଇଁ ସି ଟିକ୍ ଟିଚର ଆଇଡ଼ି ଆମର ହେଇନଥିଲା ଜେନେରେଟ୍ ହେଇନଥିଲା।
ହୁଁ ହୁଁ ହୁଁ।
ସେଇଟା ଜେନେରେଟ୍ କରିବା ପାଇଁ ଯାଇଥିଲି।
ଆଗରୁ ଯେମିତି ଆଉ ଗୋଟେ ଆପ୍ ଆସେ ଏହା ହେଉଚି ଟିଚରମାନେ ସେ ଆପ୍ ମାଧ୍ୟମରେ ଯୋଉ ଦିକ୍ଷା ଆପ୍ ଆଉ କଣ କଣ ଆପ୍ ଆସେ ଯେମିତି ପାଠ ପଢନ୍ତି କୋର୍ସ କପ୍ଟିଂ କଲା ପରେ ସାର୍ଟିଫିକେଟ ଆସେ ଏବେ ସେ ସବୁ ଜିନିଷ ହଉଛି ନା ବନ୍ଦ ହେଇଯାଇଛି ଏବେ
ଏବେ ବନ୍ଦ ହେଇଯାଇଛି ନା ନା ସେଇଟା କୋ କରୋନା ଟାଇମରେ ହେଇଥିଲା ସେଟା କରୋନା ଟାଇମରେ ସେ ଏତେଳେ କିଛି ନଥିଲା ନା ମଁ ଅଫଲାଇନ କିଛି କେହି କୁଆଡେ ଯାଉନଥିଲେ ଟ୍ରେନିଂ ବି ଅଫ୍ ଲାଇନ ହେଉନଥିଲା ସବୁ ସେଇ ଦିକ୍ଷା ଆପ୍ ରେ ହଉଥିଲା।
ହୁଁ ହୁଁ ଆଉ ଆପଣଙ୍କର ଜନଗଣନା ପଡିଥିଲା ଏଥରକ।
ହଁ ପଡିିଥିଲା ସରିଗଲାଣି।
ସରିଗଲାଣି ନା ଆଉ ବହୁତ କଷ୍ଟ ହେଲା ନା ଇଜିଲି କରିଦେଲେ ଫାଷ୍ଟ
ଏ ନା ଏତେ ବି ଯେମିତି କରିବା ପୂର୍ବରୁ ଭାବୁ ଥିଲି ଡିଫିକଲଟ ହେଇଥିବ ସେତେଟା ଡିଫିକଲ୍ଟ ହେଇନଥିଲା।
ଆକ୍ଚୁଆଲି ନା ଆପଣଙ୍କ ପାଇଁ ନା ମୁଁ ଯେତିକି ଆପଣଙ୍କୁ ଜାଣିଛି ଆପଣଙ୍କ ପାଇଁ କୌଣସି କାମ ଡିଫିକଲ୍ ନାହିଁ। କାହିଁକି ନା ଆପଣ କାମ କରିବା ପାଇଁ ଭଲ ପାଆନ୍ତେ ଏଟା ହଉଛି ଆପଣଙ୍କର ବହୁତ୍ ବେଷ୍ଟ କ୍ଵାଲିଟି ଯୋଉଟା କି ମୁଁ ଆପଣଙ୍କ ସହିତ ଯେତେ ମିଶିଛି ଆଉ ଜାଣିଛି। ତ ସେଥିପାଇଁ ଆପଣଙ୍କର ଯେତେବେଳେ ଜଣଗଣନା ହେଲା ତା ପୂର୍ବରୁ ଆପଣଙ୍କୁ ସବୁ ଟ୍ରେନିଙ୍ଗ ଟ୍ରେନିଙ୍ଗ ସବୁ ଦେଇଥିଲେ ନା ହଁ ହଁ। ତ ଆପଣ ଯେ ହଁ ମତେ ଏଇଟା ଜାଣିବାର ଅଛି ଆପଣ କେମିତି ଘର ଗୁଡାକ କେମିତି ଜାଣୁଥିଲେ। କେମିତି ଘର ସବୁ ଜାଣୁଥିଲେ ଏଇ ଘରକୁୁ ମତେ ଯିବାର ଅଛି ତା ଲାଗି ତ ଆପଣଙ୍କୁ ଗୋଟେ ମ୍ୟାପ୍ କରିଥିଲେ ଟା ମୁଁ ବି
ହଁ ମ୍ୟାପ କରିଥିଲୁ। ନା ନା ଆମେ ଯୋଉ ଜନଗଣନା କରିବାର ତିନି ଦିନ ପୂର୍ବ ତୋ ଆମେ ପ୍ରତି ଘର ଯାଇକି ବୁଲିକି ଦେଖିଦେଇ ଆସିଥିଲୁ। କୋଉ ଘର କୋଉଠି ଅଛି ହଁ ଦେଖିଦେଇ ଆସିଥିଲୁ ସେଇ ହିସାବରେ ମ୍ଯାପ ବନେଇ ଦେଇଥିଲୁ କୋଉ ଘର କୁ ଯିବୁ ସେ ସେଇ ମ୍ଯାପକୁ ଦେଖି ଦେଖିକି ଆମେ ଘର ଗଲୁ।
ଓକେ ଆପଣ ସବୁ ଘର ପାଇଲେ ଏମିତି କିଛି ଘର ଥିବ ଭାଙ୍ଗି ଯାଇଥିବ। ଏମିତି ଘର ଥିବା ଲୋକ କେହି ନଥିବେ ତାଙ୍କ ଘ ତାଙ୍କ ଘର ଲୋକ ବାହାରେ ରହୁଥିବେ। ଏମିତି ତ ଅସୁବିଧା ସମ୍ମୁଖୀନ ହେଲେ କଣ କରୁଛନ୍ତି?
ହଁ ନା ସେମିତି ଘର ଅଛି ସେଇଟା ଲକ୍ ଲେଖା ତା ଭିତରେ ଅଛି ନା କୋଉ ଘରଟା ଲକ୍ ଅଛି ସେଇଟା ଲକ୍ ଲେଖିଦବ ତ ସେମିତି ହେଇଥି ହଁ।
ଗୋଟେ ଜିନିଷ ଜାଣିବାକୁ କହିବେ ମନେ କର ମୋର ଏଇଟା ବହୁତ ପୁରା ଜାଣିବା ବହୁତ ଇଣ୍ଟେଷ୍ଟ। ମୋ ଘରେ ମୋ ମୋ ଗାଁରେ ରହୁଛି ମୋ ଗାଁରେ ମୋ ବାପା ମା ଅଛନ୍ତି। ହେଲା ମୁଁ ମୋ ବାପା ମାଙ୍କର ଗୋଟେ ପୁଅ ମୁଁ ସହରରେ ରହୁଛି। ତ ସହରରେ ଯାହା ଘରେ ଭଡା ରହୁଛି ଯେତେବେଳେ ଜଣଗଣ ନା ହବ ଘରେ ଦୁଟା ଲୋକ ହଉଛନ୍ତି। ତ ସେତେବେଳେ ମୋରି ଜନଗଣନା ହବ। ସେତେବେଳେ ଗାଁ ରେ ଜନଗଣନା ହବ ବାପା ମା ମାନେ ବି ମୋର ବି ସେବେଳେ ଏଣ୍ଟ୍ରି କରିବେ ତ ସେଇଠି ଡା ଡାଟା ଇଏ ହେଲାନି ଡବଲ ହେଇଗଲାନି।
ହଁ ସେଥିପାଇଁ ପୂର୍ବରୁ ସବୁ ନିୟୁଜରେ ବି କୁହା ହେଇଥିଲା ଯୋଉମାନଙ୍କର ଆଧାର କାଡ ଯୋଉଠି ଅଛି ସେମାନେ ଯଦି ଘରେ ଭୋଟ ଦଉଛନ୍ତି ତାହେଲେ ଆପଣ
ହୁଁ।
ଘର ହିଁ ପକେଇବେ ଯୋଉଠି ଭଡା ରହୁଛନ୍ତି ସେଠି ପକେଇବେନି।
ଓଃ ସେଠି ସେଇଠି କିଛି ହବନି। ତାହେଲେ କହିବେନି ହଁ ସେଠି ଆ ସେଠି ଓହୋ ସେ ମନେକର ଯଦି ଆସିଲେ ବୋଲେ ମୁଁ ସେଠି ତାଙ୍କୁ କହିଦେବି ଯେ ନାଇଁ ଆଜ୍ଞା ମୋର ଆଧାର କାର୍ଡ ଏଇ ଗାଁରେ ଅଛି ଆଉ ମୁଁ ସେଇଠି ଯାଇକି ଭୋଟ ଦଉଛି। ମୁଁ ଏଇଠି ଜଣଗଣନା କରିବିନି ଏଠି ମୁଁ ଭଡାରେ ରହୁଛି। କହିଦେଲେ ସେ ଟିଚର ଜାଣିଯିବ। ତ ଏମ ହେଲା ପରେ ବି ତ ଦେଖନ୍ତୁ, କୋଉଠି ନା କୋଉଠି ତ ଡିପ୍ଲେଗ ଡାଟା ଯାହାନେବେ ଡବଲ ଆସୁଥବ। ଡିପ୍ଲୋମାଟିକ ହଉଥବ। ମତେ
ହଁ ସେମିତି ବୋହୁତ୍ ହଉଛି ଲୋ ଜାଣି ପାରୁନାହାନ୍ତି ଲୋକମାନେ, କି କହୁନାହାନ୍ତି କି ଏଇଟା ଭୋଟର କାର୍ଡ ଅଛି, ସେଇଟା ଆମେ କଲା ବେଳେ ତାଙ୍କୁ ପଚାରିକି କରୁଛୁ। ଯୋଉ ଭଡ଼ାଟିଆ ଯଉଠି ଥିବେ, ତାଙ୍କୁ ଆଗେ ପଚାରିବ ଆପଣ ଏଇଠି ଭୋଟ ଦଉଛନ୍ତି ତ? ଏଇଠି ଟର ଆଇ କାର୍ଡ ଅଛି ତ? ସେ ଯଦି ମନା କରିବେ, ତାହେଲେ ତାଙ୍କର ପକେଇବନି।
ଆଜ୍ଞା ଆଜ୍ଞା। ତ ସେଇ ହିସାବରେ ଆପଣ ମାନଙ୍କର ସବୁ ଜନଗଣନା ଚାଲିଥିଲା। ତ ମୁଁ ଆପଣଙ୍କର, ମୁଁ ବି ସେ ଏଯୁକେଶନ ଡିପାଟମେଣ୍ଟରେ ରହେ ନା। ତ ମୁଁ ଗୋଟେ ସା ଗୋଟେ ଦେଖା ହେଇଥିଲା। ତ ସେ ସେ ସମୟରେ କରୁଥିଲେ। ତ ଜନଗଣନା କରୁଥିଲେ। ତ ସେ ସେମାନେ ଆସିକିରି କହୁଥିଲେ। ଯେ ମାଡାମ ଆ ଏବେ ଏବେ ଘର ଗଣନା ହଉଥିଲା, ଏବେ ଜନ ଗଣନା ହଉନଥିଲା। ହେଲା ଆ ପରେ ଜନଗଣନା ହବ। ହଁ। ମୋ ମୋ ମନ ଭିତରେ ଥିଲା କି ଏବେ ଜଣ ଗଣନା ହଉଛି, ତାପରେ ସାର୍ କହିଲେ ନାଇଁ। ଆଗୁରୁ ଜନଗଣନା ହଉଥିଲା ମ୍ୟାଡମ୍। ଆଉ ହାଉସ୍ ଗଣନା ହଉନଥିଲା, ଘର ଗଣନା ହଉନଥିଲା। ଏଇ ବର୍ଷ ଏଇ ଇଏରୁ ଚାଲିଛି କି ଯେ ଘର ଗଣନା ବି ହବ? ଆଉ ଜନଗଣନା ବି ହବ। ତ ଏତେ ଖରା ହଉଛି ବୋଲି କି ଏ ବର୍ଷ ତ ଆମକୁ ଜଣଗଣନା ଦେଇଛନ୍ତି, ଆଉ ଡିସେମ୍ବର ନଭେମ୍ବର ମାସରେ ଆମକୁ କୁ ଜଣଗଣନା ଦେବେ।
ନାଇଁ ଡିସେମ୍ବର ନୁହଁ ଏଇ ଆର ବର୍ଷ ଏଇ ଖରା ଛୁଟିରେ। ଏଇ ମେ୍ ମନ୍ଥରେ ହିଁ ହେବ। ଏପ୍ରିଲ୍ ମେରେ।
ଏ ମେ ମନ୍ଥରେ କାହିଁକି ଦଉଛନ୍ତି? ଏବେ ତ ଏତେ ଖରା ହଉଛି ଗୋଟେ ଟିଚରକୁ ଗୋ ଗୋଟେ ଘର ବୁଲିକି, କଲେକ୍ଟ କରିକି ଆଣିବା ତ ହେଟା ବହୁତ କଷ୍ଟଦାୟକ।
ସେଇଟା ତ ଗମେଣ୍ଟ ବୁଝିବା କଥା।
ହୁଁ ଏଟା ତ ଆକ୍ଚୁଆଲି ସତ କଥା।
ହଁ। ସେ ଆର ବର୍ଷ ସେ ନେକ୍ସ୍ଟେ ଯେବେ ହବ ଜନଗଣନା, ତାକୁ ବି ରଖିଛନ୍ତି ଏଇ ଏପ୍ରିଲ୍ ମେ କୁ।
ଓହୋ ହୋ, ଏମତି ତ ହେଲେ କୋ ଟିଚର ମାନେ ସନଷ୍ଟୈ୍କ୍ ହେଇଯିବେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଇଯିବ।
ଉଁ ବହୁତ ତ ହେଲେ ଏମିତି କେସ୍ ବୋହୁତ୍ ବାହାରିଲା।
ହଁ।
ତାପରେ ଏବେ ବି କାମ ଚାଲିଛି ଏସ୍ ଇ ଆଇ କାମ।
ହଁ ହଁ। ଏସ୍ ଆଇ ର କା-ଏସ୍। ଆଇ ର କାମ କଣ ଆକ୍ଚୁଆଲି?
ସିଏ ବି ଏଭଳିଆ ଘର ଘର ବୁଲିକି ଆଧାର କାର୍ଡ କାହାର କରେକ୍ସନ ହବ, କାହାର ଆଧାର କ କାର୍ଡ ବନା ହବ ମାନେ ସବୁ କାହାର କଣ ଅଛି ଆଧାର କାର୍ଡ ସବୁ ଚେକ ଅପ୍ କରିବେ।
ସେଇଟା ଆପଣ ମାନେ କରିବେ, ନା ସ୍କୁଲରେ ଯୋଉ ଟିଚର ବିୟଲ କାମ କରନ୍ତି ସେମାନେ କରିବେ ଏଇ କାମ ଟା
ବିଏଲ ମାନଙ୍କୁ ଦିଆଯାଇଛି। ବି ମ ଆଜ୍ ସେମାନଙ୍କର ଅଧିକ ଟିଚର ଦରକାର ନା। ତ ସେମାନେ ବି ଅଧିକ ଟିଚର ମାନଙ୍କୁ ପ୍ରାୟ ଟିଚର ମାନଙ୍କୁ ଇନଭଲଭ କରୁଚନ୍ତି।
ଅଁ ନ କଲେ କାମ ବି ସରିବନି ନା। ହୁଁ ବୋଲେ ମୁଁ ଯେତେବେଳେ ଆମେ ଯେତେବେଳେ ସ୍କୁଲ ଜିନ୍ଦଗିରେ ଯଉଥିଲୁ ତ ଆମେ ସବୁବେଳେ ଇଜି କହୁଥିଲେ ଯେ ପ୍ରାଇମେରୀ ଟିଚର ହବ ତ ବହୁତ ଭଲ। ହେଲେ ମୁଁ ଏବେ କହେକି ଯାହାର ଦମ ଅଛି ସେ ପ୍ରାଇମେରୀ ଟିଚ ଚର ହେଇକି ଦେଖ। ଜାଣିପାରିବେ ପ୍ରାଇମେରୀ ଟିଚର କଣ? ନା ଆକ୍ଚୁଆଲି ମୁଁ କାହିଁକି ଏଇ ଜିନିଷ ଟା କହୁଚି ନା ମୁଁ ସେ ଜିନିଷଟା ପୁରା ନିଜେ ଅଙ୍ଗେ ନିଭେଇଚି ଯେ କହେ ନା ମୁଁ ତାକୁ କହେ ତୋର ଏବେ ଦମ ଅଛି ତ ପ୍ରାଇମେରୀ ଟିଚର ହେଇକି ଦେଖା ତାପରେ ମ
ଉଁ ଉଁ ମତେ ବି ସେଇଟା ମତେ ବି ଆଜି କାନ୍ଦ ଲାଗେ। ମାନେ ଆଜି ମୁଁ ଘରକୁ ଆସିଲେ ଆମ ଘରେ ସେଇଟା କେହି ବୁଝନ୍ତିନି। ଘରେ ସବୁ କୁହନ୍ତି ଟିଚର ହେଇଯ। ଗୋଡ ଉପରେ ଗୋଡ ପକେଇକି ବସିବୁ ଚେୟାର ରେ। କିଛି କାମ ନାହିଁ ଦଶଟାରୁ ଚାରିଟା ସବୁଠୁ ବେଷ୍ଟ ଟେ ଜବ ହଉଚି ଟିଚର। ହେଲା ସେଇଟା ହଁ ବସି ବସିିକିନା ପଇସା। ହଁ।
ହଁ ଆଗରୁ ସେଟା ଥିଲା, ଲେକିନ ମାମ ସେଟା ଏବେ ନାହିଁ। ମୁଁ ସ୍କୁଲ ରେ କାମ କରି ଦେ ଖ ନା ମୁଁ ଜାଣିଚି। ଏବେ ବିଶ୍ୱାସ କରିବେନି ଆପଣ ବସିଥିବେ ଅ ଏଇ ଡାଟା ଦିଅ ସେଇ ଡାଟା ଦିଅ। ଡ୍ରପ ଆଉଟ ଷ୍ଟୁଡେଣ୍ଟ ଦିଅ ଅ ଯୋ ଯୋ ସି ସି ଡବ୍ଲୁ ଏସ ଚାଇଲ୍ଡ ଡାଟା ଦିଅ। ଏଇ ଡାଟା ଦିଅ କୋଉ ପିଲାର ଖଣ୍ଡିଆ ହେଇଚି ତାହା ଡାଟା ଦିଅ। କୋ ପିଲାର ଆଖି ପ୍ରୋବେଲମ ହଉଚି ତା ଡ଼ାଟା ଦିଅ।
ବସି ବି ପାରିବେନି ଖାଲି ଯୋଉ ମିଡ୍ ଡେ ମିଲ୍ ମିଡ୍ ଡେ ମିଲ୍ ର ଡାଟାଟା ଖାଲି କରିବାକୁ ଦି ଘଣ୍ଟା ଲାଗେ। ମିଡ ଡେ ମିଲ ର ଯୋଉ ଡାଟା ଯିବ ପିଲାମାନଙ୍କର ସେମାନେ ସଟ ରେ ସେମାନେ ନବା ବଦଳରେ ସେମାନେ କୁହନ୍ତି ଆମକୁ ଡିଟେଲସ ଲେଖିକି ଦିଅ। ଡେଲି ଯିବି ମୁ ମତେ ସେଇ କାମ ଟା ଟିଚର ମାନ ଦେଇଚନ୍ତି। ମିଡ଼୍ ଡେ ମିଲ୍ ର ଡାଟା କରିବ। ଅନ୍ୟ ଟିଚର ମାନେ ଏ ଉ ସେମାନେ ଅନ୍ୟ କାମରେ ରୁହନ୍ତି ମାନେ ଏ ରିସେସ ପୂର୍ବରୁ ସେଟା ଦବାର ଅଛି କିନ୍ତୁ ରିସେଶ୍ ପୂର୍ବରୁ ଦେଢ ଘଣ୍ଟା ଦି ଘଣ୍ଟା ସେଇ ଡାଟାରେ ଖାଲିଯାଏ।
ତତ୍ କାଳ ନା ମୁଁ ମୁଁ ଏଥରକ ଭାବେ ଯିଏ ଯଦି କହିବ ନା ମତେ ମୁଁ କହିବି କି ଚାଲ ତୁ କିଛି କହନାଇଁ। ତୁ ଖାଲି ତିନି ଦିନ ତୋର ଖାଲି ସମୟ ଦେ। ଆଉ ତିନି ଦିନ ସମୟରେ ଚାଲ ତ ସମୟ ଅତିବାହିତ କରିକି ଆ ମୁଁ ଦେଖିବୁ ତତେ ଏବେ ଯିବି ଯିଏ ବି କହିବ ଘର ଲୋକ କ କହନ୍ତୁ କି ବାହାର ଲୋ ଆପଣ ସିମ୍ପଲ କହିବେ ଗୋଟେ ଦିନ ଚାଲ ଆମ ସହିତ ସ୍କୁଲରେ ରହିକି ଦେଖା। କିଛି କରିବିନୁ ମୁଁ କଣ କରୁଚି ଖାଲି ତୁ ଦେଖିବୁ ମୁଁ କଣ କରୁଚି ତୁ ଖାଲି ଦେଖିବୁ ତାପରେ ତୁ ସନ୍ଧ୍ୟାବେେଳେ ମତେ ଡିସିସନ ଦବ। ସେଇଥିରେ ପୁଣି କୋଉ ପିଲା ପି କୋଉ ପିଲା କାହାକୁ ବାଡେଇ ସାରିଲାଣି। କାହା ପ୍ୟାରେଣ୍ଟସ ଆସିକି ଝଗଡା କଲାଣି।
ହଁ ହଁ ତାପରେ କମ୍ପ୍ଲେନ୍ କି ଟିଚର ଅ ଖାତା ଦେଖୁନାହାନ୍ତି ଭଲ ସେ କପି ଚେକ୍ କରୁନାହାନ୍ତି। ସମସ୍ତଙ୍କର ଇଣ୍ଡିଭିଜୁଆଲ। ଆମ ପାଖରେ କୋଉଠି ଟାଇମି ଅଛି ସେତିକି ଆମେ ଇଣ୍ଡିଭିଜୁଆଲ୍ କଫି ଚେକ୍ କରିବୁ ହୁଁ।
ମୁଁ ଦେକେ ସ୍କୁଲ ସରିଲା ପରେ ବି ପୁରା ଉଁ ଡାଟା ବେଲେ ଖାତା ମୋଟା ମୋଟା ଖାତା ଏବେ ତ ଏଫ୍-ଏଲ୍-ଏନ୍ ର ଯୋଉ ଡାଟା ମାନେ ସେ ଯୋଉ ଟ୍ରାକର୍ ସିଟ୍ ବଢିବ ଯୋ ଲେବୁଲ୍ ସେଟା ସେଇଟା ସବୁ ଟିଚର୍ ନେଇ କିରି ଯିବେ ଆଉ ତମେ ଯଦି ଯୋଉ ସ୍କୁଲ୍ ର୍
ହଁ।
ତା ପିଲା ଦିନ ପୁରା ସେଇଥିରେ ପଢିବ ତା ଯାହା ହେଲେ ବି ତାକୁ ତ ତମେ ତା ଲେବୁଲ୍ ତ କରିବ ନା ଲେବୁଲ୍ ତ ନ କଲେ କିଏ ଛାଡିଦବନି ଯିଏ ଆସିବ ତ ଆଗ ସେ ଆ ଏଫେ-ଏଲ୍-ଏନ୍ ଟ୍ରାକର ଟା ଦେଖା କିଛି ନାଇଁ ତମର ସେଇ ଟା ସେ ଡାଟା ଟା ଆଗ ମାଗିବେ।
ହଁ ଆମ ସ୍କୁଲ୍ ଲେ ମ୍ୟାଡ଼ାମ୍ ପିଲା ଆମ ସ୍କୁଲ୍ ଲେ ପିଲା ତିନିଶ ସତୁରି।
ହୁଁ
ତିନିଶ ସତୁରୀ ପିଲାକୁ ଟିଚର୍ ତିନି ଜଣ। ଏଚ ଏମ୍ ରହିଲେ ଏଚ ଏମ୍ ପୁରା ଅଫିସିଆଲ୍ କାମରେ। ଅପ୍ ଅଫିସିଆଲ ଯାହା ଆସିବ ତାଙ୍କ ଉପରେ ପ୍ରେସର୍ ସେ କେତେବେଳେ କଣ ଦେଖା ଦେଖି କରିବ୍ କରନ୍ତି ଆଉ ଡାଟା କାମ ସବୁ ହ୍ୟାଣ୍ଡେଲ୍ ମୁଁ କରେ। ଉଁ ଆଉ ଜଣେ ଟିଚର୍ ସିଏ ଉଁମ ମିଡ୍ ଡେ ମିଲ୍ ଦେଖିବେ ଏଇଟା ଦିଆହବ ସେଇଟା ଦିଆହବ କୁଲ୍ ରେ କୋଉଟି କଣ କେତେବେଳେ କିଏ ମାଗିଲା ସେଥିରେ ତାଙ୍କର ସେଇଭଳିଆ ପଢାଏ ଆଉ ପଢାପଢି ନାହିଁ ମୁଁ ଗମେଣ୍ଟ୍ ସ୍କୁଲ ରେ ପିଲାକୁ ପଢେଇବେନି ହି।
ହଁ ତ ମୁଁ ଆପଣ ଯମାଟୁ ଆପଣ ବୁଝିପାରିଲେ ନା ଦୁଃଖ ଟା କେମତି ହେଲେ କଁ କରିବା ସେ ବୁଝିପାରନ୍ତିନି ଏଇ ଜିନିଷ ଟା ଆଉ ଠିକ୍ ଅଛି ଥାଙ୍କ୍ ୟୁ ଆପଣଙ୍କର ଟାଇମ୍ ଦେଇଥିବାରୁ। ଆଉ କିଛି ଜିନିଷ ମୁଁ ଜାଣି ପାଲଲି ଏଜୁକେସନ୍ ସିଷ୍ଟମ୍ ରେ କେମିତି କାମ ହୁଏ ବୋଲି କିରି ଧନ୍ୟବାଦ୍।
ଆଜ୍ଞ ଥ୍ୟାଙ୍କ୍ ୟୁ।